ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା, ଶୁଭ ସନ୍ଧ୍ୟା ମ୍ୟାଡ଼ମ୍।
ଆଜ୍ଞା ନମସ୍କାର ଶୁଭସନ୍ଧ୍ୟା।
ହୁଁ, କଣ କରୁଥିଲେ ମ୍ୟାଡ଼ାମ୍?
ହ୍ୟାଲୋ, ଆପଣ ଟିକେ ପ୍ରୋ ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ହଁ, ହଁ ଭାଇ କୁହନ୍? ଆଜ୍ଞା, ଆଜ୍ଞା।
ଆଚ୍ଛା ଅଁ।
ଆପଣ କଣ କରୁ ଥିଲେ ଆଜ୍ଞା, ନାଇଁ ମୁଁ ବସିଥିଲୁ ଏବେ ଟିକେ ପଦାରେ, ଗରମ ହଉଛି ତ! ବର୍ଷା ଇଆଡେ ନାଇଁ। ବାଲ୍ କୁନିରେ ବସିଚୁ ଆଉ।
ସ୍ନାନ ଶୋଭାଯାତ୍ରା ଗଲା ଜଗନ୍ନାଥଙ୍କର। ଯାଇଥିଲେ କୁଆଡ଼େ?
ନାଇଁ, ଆଉ ଗରମରେହ୍ ଏତ୍ ଛୁଆ ପିଲାଙ୍କୁ ଧରିକି ଆଉ କୁଆଡେ ଯିବୁ। ଏଇଠି ଟିଭିରେ ଟିଭିରେ ତ ଆପଣ ଲାଇଭ୍ ଦେଖୁଥିବେ। ଲାଇଭ୍ ତ ଏବେ ସବୁୁ ଏଥିରେ ଦେଖେଇ ଦଉଛି। ଆମେ ଟିଭିରେ ଦେଖିଥିଲୁ, ଏଇ ପାଖ ମନ୍ଦିର ଯୋଉଠି ଯାଇଥିଲୁ। ଲୋଁ।
ହୁଁ, ଯା ହଉ ଜଗନ୍ ନା, ମୁଁ ତ ଏମିତି ଅଫିସ୍ କାମରେ ବ୍ୟସ୍ତ ଥିଲି। ଏଁ ଫ୍ୟାମିଲିକୁ ନେଇକି ଯାଇପାରିଲିନି। କିନ୍ତୁ ଇଚ୍ଛା ଥିଲା। ଅଁ-ଅ ଶେଷରେ ଯିବା ପାଇଁ କଣ କରିବା? ସର୍ବପ୍ରଥମେ ଅର୍ଥ ଆସିଲେ, ସେଣୁ ସିନା ଏଣୁ ଯିବା, ଆମେ ପୁଅଛୁଆ ଆମ ଜୀବନଟା ଅନ୍ୟ ହାତରେ ବନ୍ଧା। ବୁଝିଲେକି? ତେଣୁ ଆମେ କାହା ପାଖ୍ ଉପୁରୁ ଗୋଟେ ପରମିସନ୍ ଆଣିଲା ପରେ, ତା'ପରେ ଆମେ ଯେ ତା'ପରେ ଆମେ ଯାଇଁ ଯାଇପାରିବା।
ବୁଝିଲେ କି?
ସେମିତି କିଛି ନାହିଁ ଭଗବାନ ଙ୍କର ସେଟା ମାନେ ଯେପନ୍ତ ବି ଆପଣଙ୍କର ଡୋରି ବି ନ ଲାଗିଛି ଠାକୁରଙ୍କର ଆପଣଙ୍କ କତିରେ ପଇସା ଥାଉ କି ନଥାଉ କି ମାନେ ତମର ଗାଡ଼ି ଫାଡ଼ି ସୁବିଧା ବି ଥାଉ ସେ ସବୁ ଜିନିଷ ଆପଣଙ୍କର ସୁବିଧା ଥାଇଁକି ବି ଲୋକ ଯାଇପାରୁନାହାନ୍ତି। ସେଟା ଠାକୁରଙ୍କର ଯେପଯ୍ୟନ୍ତ ଡୋରି ବି ନ ଲାଗିଛି। ଲୋକମାନେେ ଆମେ ମାନେ ଆମେ ଓଡିଶା ଓଶାରେ ଆମେ ଓଡିଶାରେ ରହିକି ହିଁ ପାଖରୁ ଯାଇପାରୁନାହାନ୍ତି। କିନ୍ତୁ ବାହାର ଅଦର ଷ୍ଟେଟ୍ ରୁ ଲୋକମାନେ ଆସୁଚନ୍ତି।
ଆଜ୍ଞା।
ହଁ ସେଇଟା ମାନେ ସେଇଟା କଇ କହିହବନି କାହାରଠା ମାନେ ସେମିତି କିଛି ନାହିଁ ଠାକୁର କହିନାହାନ୍ତି ଯେ ମତେ ଆସିକି ଯେତେବେଳେ ବି ଇଚ୍ଛା ହବ ଦେଇି ଯାଇକି ଦର୍ଶନ କରିପାରିବ। ଏ ସ୍ନାନ ପୂର୍ଣ୍ଣିମାରେ ତ ଏବେ ସ ଆଜ୍ଞା।
ଆପଣ କେବେ ଯାଇଥିଲେ?
ଆମେ ଏବେ ଏଇ ରିସେଣ୍ଟ ତିନି ମାସ ତିନି ଚାରି ମାସ ପୂର୍ବରୁ ଯାଇଥିଲୁ ଗରମ ବେଶି ନଥିଲା। ଯାଇଥିଲୁ। ଗୋଟେ ଦିନ ଗୋଟେ ଦିନ ଷ୍ଟେ କରିଥିଲୁ ତାପର ଦିନ ଆସିଥିଲୁ ଆଉ ସେଇଠି ପାଖାପାଖି ସବୁ ବୁଲି ଥିଲୁ। ସେଡା ମାଥା ମାତା ମଠ ଗୋଟେ ଅଛି ସେଠି ଯାଇଥିଲୁ ଲୋକନାଥଙ୍କ ଗୋଟେ ମନ୍ଦିର ସେଠି ଅଛି ସେଠି ଯାଇଥିଲୁ।
ମାତା ମଠରେ କଣ ସବୁ ଦେଖିଲେ?
ଏ ସେଟା କଣ କହୁଛନ୍ତି ମିନି ବୃନ୍ଦାବନ ବୋଲି ବଢିଆ ଠାକୁରଙ୍କର କୃଷ୍ଣଙ୍କର ଯେତିକି ଆପଣ ଅବତାର ଅଛି ଆଉ ସି ମିନ୍ସ ଶ୍ରୀ ଚୈତନ୍ୟଙ୍କର ସେଟା ହଉଛି ଯେମତି କୃଷ୍ଣଙ୍କ ପ୍ରତି ଯୋଉଟା ତାଙ୍କର ଭକ୍ତି ଭାବ ବିଷୟରେ ସବୁ ବେଶି ଏଠି ଇଏ ଅଛି। ଆଉ କୃଷ୍ଣଙ୍କର ରାଧାଙ୍କର ବହୁତ ମାନେ ଇଏ ଅଛି ଷ୍ଟାଚୁ ଆକାରରେ ସବୁ ଠାକୁରଙ୍କର କୋଉ ଅବତାର କେମିତି କଣ କରିଥିଲେ ମଛ ଅବତାର? କି ଯେମତି ଆମ୍
କୃଷ୍ଣଙ୍କର କେତେଟା ଅବତାର?
କୃଷ୍ଣଙ୍କର ତ ଦଶ ଅବତାର।
ଓହୋ।
ଦଶ ଅବତାର ଅ ମାନେ ସଠିକ୍ ମୁଁ ଜାଣି ମାନେ କହିପାରିବିନି କିନ୍ତୁ କହୁଛି ମତ୍ ମତ୍ସ୍ୟ ଅବତାର ହଁ ମତ୍ ମଛ୍ଯ ଅବତାର ଆଉ କଚ୍ କଚ୍ କଛବ ଅବ ଅବତାର। ଆଉ ବାମନ ଅବତାର। ଆଉ ରାମଙ୍କ ଅବତାର ଆଉ ହଉଛି ପର୍ଶୁରାମ।
ହଁ ଆ ସେ ଯଉ ବାମନ ଅବତା ଅବତାର କହିଲେ ମୁଁ ଟିକେ ବାମନ ଅବତାର ସେଇଟା ଜାଣିବାକୁ ଚାହୁଁଛି ବାମନ ଅବତାର ମାନେ କୋଉଟା ତାଙ୍କର
ବାମନ ଅବତାର ବ ଭଗବାନ ଯେତେବେଳେ ଷ୍ଟୋରି ସୁଣି ଜାଣିଚି କିନ୍ତୁ ମୋର ଟିକେ ଆଉ ଏତ୍ ସେଇଆ ହେଇଥିବ ସେ ପାତାଳକୁ ବଳିରାଜାଙ୍କୁ କୁ ବଳିରାଜାଙ୍କୁ ପାତାଳ ରେ ଇଏ କରିଦେଇଥିଲି ଯୋଉ ବାମନ ଅବତାର ତାଙ୍କ ଝି ଝିଅ ସେଠୁ ତାଙ୍କୁ ଅଭିଶାପ ଦେଇଥିଲେ।
ବଳି ମାନେ ଆପଣଙ୍କର ଅ ବଳି ତାଙ୍କ ଭାଇ ନା କଣ?
ସେଟା ମୁଁ ଆଉ ଜାଣିପାରି ଆଗ୍ ଆଜ୍ଞା। ବଳିରାଜା ତ ବଳିରାଜା ଆକ୍ଚୁଆଲି ସେ ବହୁତ ମାନେ ଇଏ ଥିଲେ। ହଁ ମାନେ ବୋ ବହୁତ ଦାନ।
କହୁଛନ୍ତି ସେଟା
ଆଜ୍ଞା
ସେଟା କୋଉ ଯୁଗ କଥା କହୁଛନ୍ତି ଯେତେବେଳେ ରାମ ଯାଇଥିବେ ତ ଉଁ ବଳିକି ମାରିବା ପାଇଁ ତ
ରାମ ବଳିକି କାଇଁ ମାରିବାକୁ ଯିବେ। ବଳି ବେ ବେ ସେ ସତ୍ୟ ସିଏ। ବାମନ ଅବତାର ହଉଛନ୍ତି ହେଲା ଯୁଗଟା କିନ୍ତୁ ମନେ ନାହିଁ କିନ୍ତୁ ବାମନ ଅବତାର ହଉ କି ମାନେ? ସତ୍ୟ ଯୁଗରେ ବୋଧେ କିନ୍ତୁ ସେ ଅଲଗା ରାମ ବି ହେଲା ସତ୍ୟ ରାମ ଙ୍କର ବି ଅବତାର ହଉଛି ସତ୍ୟ ଯୁଗରେ।
ହଁ ତ ମୁଁ ସେଇଟା କହିବାକୁଛନ୍ତି ଯେତେବେଳେ ସୀତାକୁ ରାବଣ ନେଇଯାଇଥିଲା ତ ସେତେବେଳେ ପ୍ରଥମେ ହନୁମାନ ଯାଇକି ଯଉ ଆମ ଆପଣଙ୍କର ବାନର ସେନା ସେ ତ କିଏ ଥିଲା ଗୋଟେ ବଳି ରାଜା ତା ଭାଇଙ୍କ ନାଁ କଣ ମୋ ମନେ ପଡୁନି। ସେ ଦି ଭାଇ ଥିଲେ ନା ବଳି ଆଉ ତାଙ୍କ ଭିତରେ ଯୁଦ୍ଧ ଲଗେଇଥିଲେ ରା ମ ପଡ଼ୁିନି ନେଟରେ ଦେଖିବାକୁ ପଡ଼ିବ। ଆପଣ ସେଇ ବଳି କଥା କହୁଛନ୍ତି ନା ଅନ୍ୟ ବଳି କଥା।
ସେ ବଳି ରାଜା ନୁହେଁ ଆଉ ଜଣେ ଅଛନ୍ତି। ଆଉ ଜଣେ ବଳିରାଜା ସିଏ ବହୁତ ମାନେ ଦାନ ଦଉ ଥିଲେ ସେଇ ସମୟରେ ବାମନ ଅବତାର ଆସିଥିଲେ ଦାନ ମାଗିବା ପାଇଁ ସେଥିପାଇଁ ସେତେବେଳେ ସେ ତିନିଟା ଦାନ ମାଗିଥିଲେ ସେ ଆଉ ସେ ସେଇ ସମୟରେ ତ ତାଙ୍କର ଆଉ କଣ ନା ସବୁ ଦେଇ ଦେଇଥିଲେ ପାତାଳ ଆଉ କଣ ଏମିତି ମାଗିଥିଲେ? ତିନିଟା ଦାନ ନା ଚାରଟା ଦାନ ମାଗିଥିଲେ। ମାଗିଲା ସମୟରେ ସେ ସେଇଠୁ ଆଉ କିଛି ଦେଇନଥିଲେ ସେ ତାଙ୍କ ପାଦ ତଳେ କ ମୋର ଟିକେଟିକେ ମାନେ ଜଷ୍ଟ ମନ ରହିଛି ଏତେ ଆଉ
ଚେଷ୍ଟା କରନ୍ତୁ ଆମେ ଏମିତି ହେଲେ ସବୁ ମୁଁ ପାଠ ତ ଆମେ ଛାଡ଼ିଲେଣି କେତେ ବର୍ଷ ହେଲାଣି ତ ତାପରେ କିଛିଟା ଆଲୋଚନା କଲେ ଜଣାପଡ଼ିଯିବ।
ନାଇଁ ମୁଁ ସେଇଟା ଖାଲି ଦେଖିଥିଲି ତାପରେ ତାଙ୍କ ଝିଅ ହେଲା। ବଳିରାଜାଙ୍କର ଗୋଟେ ଝିଅ ଥିଲା ସିଏ ସେଇଠି ହେଲା ସେ ବ ଅଁ ଯେ ସେ ତାଙ୍କୁ ମାନେ ବଳି ଯେଉଁ ବାମନ ଅବତାର ଆସିଥିଲେ ସେ ତାଙ୍କର ମାନେ ସୌନ୍ଦର୍ଯ୍ୟ ଦେଖି ତାଙ୍କୁ କହିଥିଲେ ମୁଁ ବିବାହ କରିମ ବୋଲି ସେ ଯେହେତୁ ମନା କରିଥିଲେ। ସେଠୁ ତାଙ୍କର ସେଇ ଇଚ୍ଛାଟା ରହିଥିଲା ତାହା ପରେ ହଉଛି ଯେତେବେଳେ ଉଁ କୃଷ୍ଣ ଅବତାର ତାଙ୍କର ଯୋଉ ଆଉ ଅବତାର ଯୋଉ ଆସିଲେ କୃଷ୍ଣଙ୍କର ଅବତାରରେ ଯେତେବେଳେ ସିଏ ହେଲା ଯୋଉ ଇଏ ଆକାରରେ ଆସିଥିଲେ।
ଆଉ ଯୋଉଟା ମ ମତ୍ସ୍ୟ ଅବତାର ମାନେ ସେଇଟା ତା ବିଷୟରେ କିଛି ଟିକେ କହି
ଆଜ୍ଞା।
ମତ୍ସ୍ୟ ଅବତାରମାନେ।
ମତ୍ସ୍ୟ ଅବତାର ମୁଁ ଆଉ ସେ ସେ ମତ୍ସ୍ୟ ଅବତାର ବରା ଅବତାର ଏଇଗୁଡା ବିଷୟରେ ମୁଁ ଆଉ ଏତେ ଜାଣିନି। ମତେ ଯୋଉ ଖାଲି ଯେମତି ଆମେ ଯୋଉଟା ଜାଣିପାରୁଛୁ। ଛନ୍ତି ରାମଙ୍କର ଅବତାର କୃଷ୍ଣଙ୍କ ଅବତାର ବିଷୟରେ ଏବେ ସେଗୁଡା ଯେମିତି ଟିଭି ପିଭି କି ଫୋନ ଦ୍ଵାରା କି ଆପଣ ଜାଣିପାରିବେ କିନ୍ତୁ ଏଇଗୁଡା ତମେ ଆପଣ ବହି ନ ପଢିଲେ କି କଣ। ଯଦି ଆପଣ ଗୁଗୁଲ ସର୍ଚ୍ଚ ନ କଲେ ବି ଏଇଟା ଆପଣ ଜାଣିପାରିବେ।
ହଁ ଏବେ ତ ଏଆଇ ଜମାନା ହେଇଗଲାଣି ସବୁ କିଛି ଜିନିଷ ଗୁଗୋଲକୁୁ ପଚା ଚାରିଲେ ଉତ୍ତର ଦେଇ ଦଉଛି କିନ୍ତୁ ତଥାପି ଯେମି କୁହନ୍ତି ଥିଓରି ଆଉ ପ୍ରାକ୍ଟିକାଲ୍ ଭିତରେ ଆକାଶପାତାଳ ତଫାତ।
ବୁଝିଲେ ଥିଓରି କରିବା ପ୍ରାକ୍ଟିକାଲ୍ କରିବା ଯାହାବ ହେଲେ ଟିକେ କଷ୍ଟ। ତ ଏମିତି ବହି ପଢ଼ା ତ ଆମର
ନା ନା ଆମେ ତ ମାନେ ଏଇଟା ଆମେ ପଢିକି ତ ଯେତିକି ଜାଣିଛୁ ଏବେକା ଜେନେରେସନ ପିଲାମାନେ ହେଲା ମାନେ ସେମାନଙ୍କର ମାନେ ଏ ବିଷୟରେ ମାନେ ଠାକୁର କଣ ସେ ହଁ ସେଇଗୁଡାରେ କିଛି ଆଇଡିଆ ବି ରଖୁନାହାନ୍ତି।
ମୋର ଗୋଟେ ଭାଣୀଜୀ ଅଛି ତାକୁ ମାତ୍ର ତିନି ବର୍ଷ ବୁଝିଲେ କି।
ଆଜ୍ଞା ଆଜ୍ଞା।
ସେ ଭଦ୍ରକରେ ଇସ୍କନ ମନ୍ଦିରର ପ୍ରତକ। ଦିନ ଯାଏ ଆପଣ ତାଙ୍କୁ ପଚାରିବେ ଶ୍ରୀକୃଷ୍ଣଙ୍କ ବିଷୟରେ ବସାରିକି ସେ ସବୁ କିିଛି ଜାଣିଚି।
ଆଜ୍ଞା।
ମୁଁ ସେଠି ଗଲେ ମୋତେ କହେ ମାମୁଁ। ଗଣେଶଙ୍କ ପିତା କେ ତମେ ଜାଣିଛ ଶିବ ଅଙ୍କଲ। ପଶିବ ଅଙ୍କଲ ହେଁ ଆଉ ମୁଁ କ ତା ମା ଗଣେଶ। ତା ମାଙ୍କ ନାଁ କଣ ପାର୍ବତୀ ଆଣ୍ଟି। ଅଙ୍କଲ ଆଣ୍ଟି ବନେଇ ଦେଲୁଣି ଆଉ କଣ।
ହଁ ଛୁଆଙ୍କୁ ଏମିତି ଆକାରରେ ଆପଣ ହଁ। ଛୁଆଙ୍କୁ ଏମିତି କର ମାନେ ହଁ।
ସର୍ବପ୍ରଥମ ମୁଁ ସେଇଠି ଗଲେ ମୋତେ କହେ ମାମୁଁ ହରେ କୃଷ୍ଣ। ଆଉ ତୁମେ ଆସୁନ ଆ ମନ୍ଦିରକୁ ଆଉ ମୋ ମାମାଙ୍କ ସହିତ ଯାଉଛି। ହଁ ସେଠି ସମସ୍ତେ ତାକୁ ଖହୁଛନ୍ତି ସେ ଛୋଟବେଳୁ ସେ ସେଇଠୁ ଦେଖିବାକୁ ଗଲେ ତା ଇଏରୁ ମଧ୍ୟ ଦୁଇଟା ତାର ଝିଅଟେ ହେଲା ବହୁତ ଖୁସି। ବିଲେଇ। ଆଜିକାଲି ଛୋଟ ଛୁଆ ମାନେ ବହୁତ କିଛି ଜାଣନ୍ତି ଆମ ଠାରୁ ବି ଅଧିକା। ତାଙ୍କ ପାଖରେ ବୁଡି ଆଉ ତାର ଗୋଟିଏ ହେଉଛି। ଗୁରୁ ତାଙ୍କର ପ୍ରଥମ ଗୁରୁ ହେଉଛି ବ ବର୍ତ୍ତମାନ ଆଗରୁ ପ୍ରଥମ ଗୁରୁଥିଲା ମା ବର୍ତ୍ତମାନ ଆଗରୁ ପ୍ରଥମ ଗୁରୁ ହେଉଛି ୟୁଟ୍ୟୁବ୍। ହଁ ୟୁ ୟୁଟ୍ୟୁବ ମାଧ୍ୟମ ସେମାନେ ବହୁତ କିଛି ଶିଖିବା ଅଛନ୍ତି ଆମର ସେତେବେଳେ ତ ମୋବାଇଲ୍ ନଥିଲା ଅ ଗୋଟେ କିପ୍ୟାଡ଼୍ ମୋବାଇଲ୍ ଥିଲା।
ହଁ ତାପରେ ମା ବାପାଙ୍କ କଥା ବି ଆମେ ଆଗରୁ ମାନେ କଣ ଶୁଣୁଥିଲେ ବି ଦେ କୌଣସି ଗୁରୁଜନ ଲୋକଙ୍କ ଆଗରୁ ଆଜ୍ଞା ହଁ ଗୁରୁଜନଙ୍କ ଲୋକଙ୍କ କଥା ବିି ଶୁଣୁଥିଲେ ଏବେ ସେ ଛୁଆଙ୍କୁ ଆପଣ ଯେତେ ତ ମାନେ ପାଟି ନ କରଛନ୍ତି କି କିଛି ଇଏ ମାନେ ନ କରିଛନ୍ତି ସେମାନେ ଶୁଣିବେନି।
ହଁ।
ଆଉ ଆପଣଙ୍କର ଖାଇବା ସରିଲାଣି ଅ ମାନେ
ଠିକ୍ ଅଛି ଆପଣ ଫ୍ରି ହେଲେ ମୋତେ ଗୋଟେ ୱାନ୍ ୱାନ୍ ମେସେଜ୍ କରିଦେବେ। ହୁଁ ମୁଁ କଲ୍ ଦେବି ଏଗେନ ଆଉ ଥରେ କଲ୍ ଦେବି ଠିକ୍ ଅଛି।
ଆଜ୍ଞ ଆଜ୍ଞ ଆଜ୍ଞା।